ହ୍ୟାଲୋ।
ଆଜ୍ଞା କୁହନ୍ତୁ କଣ କରୁଛନ୍ତି?
ଏଇ ଜଷ୍ଟ ବସିଛି ଆଉ ଆପଣଙ୍କର ନେଟାର୍କ ପ୍ରୋବ୍ଲେମ ବୋଧେ ଟିକେ ରହୁଛି?
ଆଜ୍ଞା।
ଅହୋ ସେଥିପାଇଁ ଟିକେ କ୍ଲିୟର୍ ଶୁଭାଯାଉନିତ ସେଥିପାଇଁ ଟିକେ
ଆଚ୍ଛା। ଆଗକୁ ଆସୁଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିଷୟରେ ତ ଆପ ଆପଣ ଜାଣିଥିବେ ଉତ୍କଳ ଦିବସ ଆସୁଛି।
ହୁଁ।
ଆଉ କଣ କେମିତି ସ୍କୁଲରେ ପାଳନ କରନ୍ତିି। ଆମର ତ ଏପଟେ ସମସ୍ତେ ସ୍କୁଲରେ ପାଳନ କରିଥାନ୍ତି ପିଲାମାନେ।
ହୁଁ।
ମଧୁସୂଦନଙ୍କ ଦାସ। ମାନେ ଏପ୍ରିଲ ଅଠେଇଶି ତାରିଖରେ ସେ ତ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ।
ହୁଁ।
ଆଉ ହ୍ୟାଲୋ।
ହଁ କୁହନ୍ତୁ ମୁଁ ଲାଇନରେ ଅଛି।
ହଁ ଟ ନେଟୱାର୍କ ପ୍ରୋବ୍ଲେମ ରହୁଛି ପିଲାଦିନୁ ତାଙ୍କର ଉଜ୍ଜଳ ଭବିଷ୍ୟତ ର ସୂଚନା ମିଳିଥିଲା। ଯେହେତୁ ମଧୁବାରିଷ୍ଠର ବୋଲି ତାଙ୍କୁ ଡାକୁଥିଲେ। ଆପଣ ଜାଣିଥିବେ ବହିରେବା ପଡିଥିବେ ଏ ସେ ଉତ୍କଳ ଲା ଏଟେ ଯ ମୁ ଓଡିଶା ହ। ତାରଖ କାମ ନାମକ ଦୁଇଟି ଶିଳ୍ପୀ ନୁଷ୍ଟ ପ୍ରତିଷ୍ଠା ହୋଇଥିଲା ଆପଣ ଜାଣିଥିବେ ତାଙ୍କୁ। କୋ ବର ପୁତ୍ର ବୋଲି କୁହାଯାଇଥିଲା ହେଲା କି। ଆଉ ତାଙ୍କର ଜନ୍ମ ଥିଲା। ଉଣେଇଶହ ଚଉତିରିଶ ମସିହା ଫେବୃୁଆରୀ ମାସ ଚାରି ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଜାତି ଉଦ୍ଦେଶ୍ୟରେ ସେ ଉତ୍କଳ ସମ୍ମିଳନୀ ଆହ୍ୱାନ ଦେଇଥିଲେ ଜାଣିଥିବେ। ସେ ଗୋଟେ ଆହ୍ୱାନ ଦେଇଥିଲେ କଣ ଜାଣିଛନ୍ତି ସେଇଟା ମୁଁ କହୁଛି ଶୁଣନ୍ତୁ। ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ। ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ କୋଟି ପ୍ରାଣ ବିନ୍ଦୁ ଧାରେ। ଡେଇଁ ପଡି ସିନ୍ଧୁନରେ ଏଇଟା ସି ଆହ୍ୱାନ କରିୁଥିଲେ। ବହୁତ ବଢିଆ ଆହ୍ୱାନ ଦେଇଥିଲେ ପଣ କରି ତାଙ୍କର ଗରୁ ବ ଆଜି ବି ଆମର ମନେ ପଡୁଛି ମଧୁସୂଦନ ଦାସଙ୍କର କଥା। ସେଥିପାଇଁ ଟିକେ ମୁଁ ଆପଣଙ୍କ ସହ ଆଲୋଚନା କରିଲି। ହଁ ଓ ସେ ବି। ବହୁତ ଭଡ କବି ଥିଲେ ଆଉ କଣ କିଛି କୁହନ୍ତୁ କଣ କରୁଛନ୍ତି ଏବେ।
ଏବେ ବସିଚ ଯୋଉୁ ବର୍ଷା ପାଗ ତ ଦେ ଦେଇଚି ସକାଳୁ ବି ବର୍ଷା ପକଉଥିଲା ଦିନ ଦ ସେ ଛାଡିଛି ତ ପଦାରେ ଟିକେ ବସିଛୁ ଆଉ। ଗାଧେଇକି ଖାଇକି ଆଜି ଟିକେ ଲେଟ ରେ ଗାଧୋଇଲୁ ତ ସଏ ଗାଧୋଇେଇକି ଖାଏ ଏବେ ଟିକେ ବସିଛୁ ଆଉ।
ଆଜ୍ଞା ଆଉ ଗୋଟେ ଗୋଟେ ପଡୁଛି ଆପଣ ଜାଣିଥିବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ ଦିବସ ପଡୁଛି ଛି ଅକ୍ଟୋବର ନଅ ତାରିଖରେ ଅକ୍ଟୋବର ନଅରେ ସେ ଜନ୍ମ ଗ୍ରହଣ କରିଥିଲେ। ପୁରୀ ଜିଲ୍ଲାର ସୁହାଣ୍ଡ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଜାଣିଥିବେ ତାଙ୍କର ପି ତାଙ୍କ ନାମ ଥିଲା ଦୈତାଧାରୀ ଦାସ ହେଲା ଦୈତାରୀ ଦାସ ହଁ ତାରୀ ଦାସ ଥିଲା ଆଉ ମାତାଙ୍କ ନାମ ସଵର୍ଣ୍ଣମୟୀ ଦେବୀ। ଆପଣ ଜାଣିଥିବେ ଆଉ ତାଙ୍କର ବହୁତ ମାନେ ଲେଖନୀ ବି ରହିଛି ତାଙ୍କର ବାଲ୍ୟ କାଳରୁ ଦୁଃଖରୁ ଦୁଃଖୀର ଦୁଃଖ ଦେଖିଲେ ତାଙ୍କର ପ୍ରାଣ କାନ୍ଦି ଉଠୁଥିଲା। ହଁ ଯେହେତୁ ମାନେ ଏବେ ସେ କବି ବି ମାନେ ପାଇବେନି ସେମିତି ତାଙ୍କ ପରି ମଣିଷଟି ଏବେ ବି ପାଇବେନି। ତାଙ୍କର ପାଠ ପଢା ସହିତ ଜନସେବାରେ ବି ବହୁତ ମନ ପ୍ରାଣ ସେ ବି ଦେଇଥିଲେ। ଆଗ୍ରହ ଥିଲା। ଆଉ ଭାରତକୁୁ ସେ ସ୍ଵାଧୀନ କରିବାରେ ତାଙ୍କ ଅବଦାନ ବି କିଛି କମ ନୁହେଁ। ଦେଶର ବି ସ୍ଵାଧୀନତା ତା ସଂଗ୍ରାମରେ ଯୋଗ ଦେଇେଇ ସେ ଲେଖି ଦେଇେଇଥିଲେ ଯେ। ସେଇ ଲାଇନ ଟା ମୋର ମନେ ଅଛି ମୁଁ ଆପଣଙ୍କୁ ଜଣାଉଛି। ମିଶୁ ମୋର ଦେହ ଏ ଦେ ମାଟିରେ ଦେଶ ବାସି ଚାଲି ଯାଆନ୍ତୁ ପିଠିରେ ଦେଶର ସ୍ଵରଜ ପଥ ଯେତେ ଗା ଗାଡ ପୂର୍ବରୁ ତ ହିଁ ପଡିଥାଉ ମୋର ମାଂସ ହାଡ। ଏଇଟା ସିଏ ଲେଖି ଦେଇେଇଥିଲେ। ଆପଣ ଜାଣିଥିବେ?
ହଁ।
ଆଉ ତାଙ୍କର ଜନ୍ମ ମାସରେ ସେ ଉତ୍କଳମଣି ଭାବେ ପରିଚିତ ଥିଲେ। ଆଉ ସିଏ ସେ ସତ୍ୟବାଦୀ। ସତ୍ୟବାଦୀ ଠାରେ ଉଣେଇଶ ନଅ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟରେ ସ୍ଥାପନ କରିଥିଲେ। ଆପଣ ଯାଣିଅଛନ୍ତି?
ହଁ ହଁ ହଁ।
ତାଙ୍କର ବି ଯୋଉ ପ୍ର ଥିଲା ପ୍ରସିଦ୍ଧ ଦୈନିକ ସମ୍ବାଦପତ୍ର ସମାଜ। ଜାଣିଥିବେ ତାଙ୍କ ଦ୍ଵାରା ପ୍ରଥମେ ପ୍ରକାଶ ହୋଇଥିଲା।
ହୁଁ।
ଆଜ୍ଞା।
ଉଁ ହଁ ସେ ତାଙ୍କୁ ଉତ୍କଳର ମଣି ବି ଆଖ୍ୟା ବି ପ୍ରଦାନ କରାଯାଇଥିଲା।
ଦିଆ ଯାଇଥିଲା।
ହୁଁ ତାଙ୍କର ବି ପୁରୀର ସାକ୍ଷୀ ଗୋପାଳ ଠାରେ
ଉଣେଇଶହ ଅଠେଇଶି ମସିହା ଜୁନ୍ ମାସ ସତର ତାରିଖରେ ଏହି ଏଇ ଦିନରେ ସେ ଗୋଟେ ମହାନ ଦେଶ ସେବକ ପରଲୋକ ଭାବରେ ଗମନ କରିଥିଲେ ଆପଣ ଜାଣିଥିବେ ଏମିତି। ଉତ୍କଳମଣି ପଣ୍ଡିତ ବହୁତ୍ ଭଲ ମଣିଷଟିଏ ଥିଲେ। ତାଙ୍କ ବିଷୟରେ ଆଉ କଣ କିଛି କୁହନ୍ତୁ ଆପଣ?
ଆଗକୁ ତ ଆସୁଚି ଅକ୍ଟୋବର ମାସ। ନଅ ତାରିକିରେ ଜନ୍ମ ଗ୍ରହଣ କବି କରିଥିଲେ ଗୋପବନ୍ଧୁ ଦାସ।
ହୁଁ। ତାଙ୍କେ ସେମାନେ ନା ସେ ଆମ ଦେଶ ପାଇଁ ମାନେ ସେ ଆମ ଇଏ ପାଇଁ ବହୁତ କାମ ବି କରି ଯାଇ ତିନ ଚାରିଜଣ ନାଖ ଛୁଆ ମାନେ ଯୋଉମାନେ ବି ପଢୁ। ଯୋଉମାନେ ତାଙ୍କ ପାଇଁ ବି ନୂତନ ନିଜେ ସ୍କୁଲ ବି ନିର୍ମାଣ କରିଥିଲେ। ତାଙ୍କ ପାଇଁ ସାଖିଗୋପାଳ। ତାପ ଥରେ ଏବେ ବି ଉଲୁସ୍ ସ୍କୁଲ ସେ ସ୍କୁଲ ବି ଅଛି ଚେଞ୍ଜେ ବି ହେଇଛି ସ୍କୁଲ ସା ସାଖିଗୋପାଳଠାରେ ସେମେ ଏ ଉତ୍କଳର ମଣି ଗୋପବନ୍ଧୁ ଦାସ ସେମାନେ ସେ ସେ ନୂତନ ସ୍କୁଲଟାକୁ ଆରମ୍ଭ କରିଥିଲେ ପାଞ୍ଚ ଜଣ ତାଙ୍କେ ଆରମ୍ଭ କରିଥିଲେ ତାଙ୍କ ନାଁ ତ ମୋର ମନେ ନାହିଁ କିନ୍ତୁ ପାଞ୍ଚ ଜଣ କରୁଥିଲେ ତାଙ୍କୁ ପଞ୍ଚ ଶଖା ବୋଲି କୁହାଯାଉଥିଲା।
ଆଜ୍ଞା।
ତାଙ୍କ ପଞ୍ଚ ସଖା ସେ ପଞ୍ଚ ସଖା ନେଇକି ସେ ଉ ସେ ସ୍କୁଲ ଟାକୁ ନିର୍ମାଣ କରିଥିଲେ।
ଆଛା ବହୁତ୍ ବଢିଆ କଥା। ଆଉ ଆପଣ ଜାଣିଥିବେ ମୁଁ ଆଜି କିଛି କବିଙ୍କ ବିଷୟରେ ଆପଣଙ୍କୁ ଜଣାଉଛି ଆଗକୁ ସେ ସବୁ ଆସୁ ଉଛି ଆମର ସ୍କୁଲ ରେ ପାଳନ ହୁଏ ମହା ମହାତ୍ମା ଗାନ୍ଧୀ ଜାଣିଥିବେ ମହାତ୍ମା ଗାନ୍ଧ ଅକ୍ଟୋବର ଦୁଇ ତାରିଖରେ ତାଙ୍କ ତାଙ୍କର ଜନ୍ମଦିନ ଅଛି ଜନ୍ମ ଜୟନ୍ତୀ ସିଏ ଗୁଜୁରାଟ ର ପୋରବନ୍ଦର ଠାରେ ସୁଦାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମହାତ୍ମା ମହାତ୍ମା ଗାନ୍ଧୀ ଗାନ୍ଧିଜୀଙ୍କର ପୁରା ନାମ କଣ ଥିଲା ଜାଣିଛନ୍ତି ନା ମୋହନ୍ ମୋହନ କରମଚାନ୍ଦ ଗାନ୍ଧୀ ଆଜ୍ଞା। ଆଉ ତାଙ୍କର ମାତ୍ର ତେର ବର୍ଷ ବୟସରେ ଗାନ୍ଧିଜୀଙ୍କ କସ୍ତୁରିବାଙ୍କ ସହ ଅଠରଶହ ତେୟାଅଶି ମସିହାରେ ବିବାହ ହୋଇଥିଲା ଆପଣ ଜାଣିଥିବେ ଆ ଆଉ ସିଏ ମଧ୍ୟ ବୋହୁବାର କାରବାର କରିଥିଲେ।
ହୁଁ।
ଗାନ୍ଧିଜୀ ଭାରତକୁୁ ସ୍ଵାଧୀନ କଲେ ମଧ୍ୟ ଭାରତର ବି ବ୍ୟାପାରରେ ଗଣ୍ଡଗୋଳ ଦେଖା ଦେଇଥିଲା ଆପଣ ଜାଣିଥିବେ।
ହୁଁ।
ଆଉ ଏହି ସତ୍ୟ ଅହିଂସା ତାଙ୍କ ଜୀବନରେ ଏକ ଅଙ୍ଗ ରୂପେ ଧରି ଇରେଞ୍ଜିରେ ସରକାରଙ୍କର ବିରୋଧୀ ଭାରତକୁ ସ୍ଵାଧୀନ କରିବାରେ ଏତେ ଏ ପାଇଁ ସେ ଲଢ଼ିବାର ତାଙ୍କର ସହାୟତା ଥିଲା ଯେ ଏହା ଦ୍ଵାରା ବୋହୁତ କଷ୍ଟ ଭୋଗ କରିବାକୁ ବି ମହାତ୍ମା ଗାନ୍ଧୀଙ୍କୁ ପଡ଼ିଥିଲା। ଆପଣ ଜାଣିଥିବେ।
ସେମାନେ ସେ ଗା ସେ ଗାନ୍ଧିଜୀ ଚିନ୍ତା କରିଥିଲେ ଯେ ସବୁବେଳେ ଆମ ଭାରତକୁ ସ
ହଁ ସେ ମଧ୍ୟ ବୋହୁବାର କାରଣରୁ କାରବାର କରଣ କରିଥିଲେ। ଜାଣିଥିବେ ଆଉ
ହୁ
ତାଙ୍କ ତାଙ୍କ ପିତାଙ୍କ ନାମ କଣ ଥିଲା ଜାଣିଚନ୍ତି? କରମଚାନ୍ଦ ଗାନ୍ଧି ଗାନ୍ଧୀ। ମାତାଙ୍କ ନାଁ ପୁତୁଲି ବାଇ ଥିଲା ଜାଣିଥିବେ। ଅ ଆଉ ଆଗକୁ ତ ଆସୁଛି
ମୁ
ଆପଣ କେମିତି କଣ ପାଳନ କରନ୍ତି ଆମର ମା ନେ ମହାତ୍ମା ଗାନ୍ଧୀଙ୍କ ଫଟୋ ନେଇ ସେଦିନ ପିଲାମାନେ ସ୍କୁଲ କୁ ଯାଇ ସମ ତେ ଗାନ୍ଧିଜୀଙ୍କ ବିଷୟରେ କହିବା ଆଉ ମାନେ ଗାନ୍ଧିଜୀ ସବୁ ଯୋଉ କରି ଯାଇଛନ୍ତି ଆଜି ବି ଆମର ସବୁ ମନେ ପଡ଼ୁଛି ପିଲାମାନେ ସବୁ ଗାନ୍ଧିଜୀଙ୍କ ବିଷୟରେ ଆଲୋଚନା କରିବା ଆଉ ସେ ତାଙ୍କ ଫଟୋକୁ ଯେହେତୁ ସେ ଏବେ ନାହାନ୍ତି ତାଙ୍କ ଫ ଟରେ ପୂଜା ଅର୍ଚ୍ଚନା କରିବା। ଆଉ ପରେ ତାପରେ ବିଦ୍ୟାଳୟରୁ ଛୁଟି ଦେ ସେଦିନ ବି ଉମ୍ ବ ମି ତାଙ୍କ ନାମରେ ଯେହେତୁ ମାନେ ସବୁ ଆଲୋଚନା ହେଇଥାଏ ଖୁସିରେ ମିଠା ବି ବଣ୍ଟନ ହେଇଥାଏ ପିଲାମାନଙ୍କୁ ସ୍କୁଲରେ। ଏମିତି ସବୁ ହେଇଥାଏ ଆଉ ଗାଁ ବି ଆଜ୍ଞା ମିଠା ବଣ୍ଟା ହେଇଥାଏ। ତାପରେ ଏ ସବୁ ଏମିତି ହେଇଥାଏ।
ସେଇ ଜୟନ୍ତୀ ଟାକୁ ସବୁବେଳ ପାଇଁ ସ୍ମୃ ତି ରଖିବା ପାଇଁ ସେଇଥିପାଇଁ ସବୁବେଳେ ପାଳନ କରାଯାଏ ଆଉ।
ଗାନ୍ଧୀ ଜଅନ୍ତି ବୋଲି ଆଜ୍ଞା ଗାନ୍ଧୀ ଜୟନ୍ତୀ ବୋଲି ପରିଚିତ ହେଇଛନ୍ତି ଏତେ ଆମ ହଁ ଆମ ଦେଶ ବା ଆମ ଜାତି ପାଇଁ ସବୁ କର୍ତ୍ତବ୍ୟ ବୋହୁତ ବଢ଼ିଆ କଥା।
ଆଉ ଆପଣ ଆଡ଼େ ଗାନ୍ଧି ଜୟନ୍ତୀ କଣ କେମିତି ପାଳନ କରାଯାଉଚି ସ୍କୁଲ ମାନଙ୍କରେ?
ଆଜ୍ଞା ମୁଁ ଏବେ ଜଣେଇଲି ଆପଣଙ୍କୁ କଣ କେମିତି ହୋଉ
ଆମ ଆଡ଼େ ବି ସେମିତି ପାଳନ କରାଯାଏ ବାସ୍ ସେମିତି ପାଳନ କରାଯାଏ ଯେମିତି ଧୂପ ଫୁଲ ଦେଇକି ତାଙ୍କୁ ଯୋଉ ଗାନ୍ଧିଜୀଙ୍କ ଫଟୋକୁ ଉଁ ଯଉ ପୂଜା କରାଯାଏ ତାପରେ ଫୁଲରେ ବହୁତ ସ
ଜିଙ୍କ ବିଷୟରେ ଆଲୋ
ହଁ, କିଛି ସମସ୍ତେ କିଛି କିଛି ଯାଇକି କହିବା। ଯୋଉ ଗାନ୍ଧିଜୀଙ୍କ ବିଷୟରେ କିଛି କିଛି ଯାଇକି କୁହନ୍ତି। ଆଗରେ ଯାଇକି ଗାନ୍ଧିଜିଙ୍କ ଆଗରେ ମାନେ ଫଟୋଙ୍କ ଆଗରେ ଯାଇକି କୁହନ୍ତି। ହୁଁ, ଧୂପୂଫୁପ ଲଗେଇକି ତାଙ୍କୁ ବହୁତ ପୂଜା ଭଲ ଭାବରେ ପୂଜା ପୂଜି କରନ୍ତି। ଏମିତି ସେମିତି କରନ୍ତି ଆଉ
ଆଜ୍ଞା, ବହୁତ ବଢିଆ କଥା।
ଆଉ ଆଗକୁ ତ ଆସୁଛି ରଥଯାତ୍ରା। ବହୁତ ବ ରଥଯାତ୍ରା ତ ବର୍ଷା ହେବାଟା, ରଥଯାତ୍ରାରୁ ବର୍ଷ ସମସ୍ତେ କୁହନ୍ତି ତ ବର୍ଷା ମାନେ ସ୍ନାନ ଯାତ୍ର ରୁ ସ୍ନାନ ଯୋଉ ବର୍ଷା ଷ୍ଟାର୍ଟ ହୁଏ ବୋଲି।
ହୁଁ
ବର୍ଷା ଆରମ୍ଭ ହୁଏ ବୋଲି। ଏ ସେଇଥିପାଇଁ ବର୍ଷା ବର୍ଷା ସେଇଥିପାଇଁ ବର୍ଷା ଏବେ ଲାଗି ରହୁଛି ଆଉ। ବର୍ଷା ତ ଚାରି ଦିନ ହେଲା ଲାଗି ରହୁଛି। ସେଥିପାଇଁ ନେଟୱାର୍କ ପ୍ରୋବଲେମ୍ ରହୁଛି। ଲାଇନ୍ ର ବି ପ୍ରୋବଲେମ୍ ରହୁଛି।
ହେୟା
ବହୁତ ଅସୁବିଧା ହଉଛନ୍ତି ଲୋକମାନେ ଅନ୍ଧାରରେ ବହୁତ ଫୋନ ରେ ଚାର୍ଜ ବି ହେଇପାରୁନି ହଇରାଣ ହେଉଛନ୍ତି ଆଉ। ଆପଣଙ୍କ ଆଡେ କେମିତି ଲାଇନ ଫେନ୍ ଅଛି ନା ନାହିଁ।
ଲାଇନ୍ ବହୁତ ଅସୁବିଧା କରାଉଛି। ଲାଇନ ରହୁନି ଲୋକମାନେ ବହୁତ ଅସୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
ଏମିତି ସବୁ ବର୍ଷା ପାଇଁ ହଇରାଣ ହଉଛନ୍ତି ଆଉ। ହଉ ମୁଁ ଟିକେ ରଖୁଛି। ଧନ୍ୟବାଦ ରଖୁଛି ପରେ କଲ କରୁଛି।
ଧନ୍ୟବାଦ। ଆଜ୍ଞା